ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ହଁ କଣ କରୁଚ?
ବସିଛି ଆଉ। ଆପଣ କଣ କରୁଛନ୍ତି?
ହଁ ମୁଁ ବି ଏମିତି ବସିଛି ହଁ ଦେହ ଭଲ ଅଛି?
ହଁ ଭଲ ଅଛି ଆପଣର?
ହଁ ମୋର ବି ହଁ ମୋର ବି ଦେହ ଭଲ ଅଛି କଣ ଖାଇଥିଲ?
ଆଜି ଖାଇଥିଲୁ ପଖାଳ ଭାତକୁ ପୋଟଳ ଦରକାରୀ ଆଉ ଆପଣ?
ହଁ ମୁଁ ବି ପଖାଳ ଭାତ ଶାଗ ଭଜା ଆଉ ଆମ୍ବ ଖାଇଥିଲି। ତ ଚାଲ ଆମେ ଆମ ଟପିକ୍ ଆରମ୍ଭ କରିବା। ଆଜିର ଟପିକ୍ ହଉଛି ରୋଷେଇ ମାନେ ଖାଦ୍ୟ। ତ ଖରା ଦିନ ବି ଚାଲିଛି ନା ନାଇଁ ତମର ସେପଟେ ଖରା ହଉଛି କି ନାଇଁ?
ହଁ ପ୍ରବଳ ଖରାହଉଛି।
ତ ଖରାକୁ କଣ ବେଶି ଖାଇବାକୁ ଭଲ ଲାଗେ ତମକୁ?
ଖରାକୁ ତ କହିବାକୁ ଗଲେ ଦିଟା ଖାଇବାକୁ ଭଲ ଲାଗେ ପଖାଳକୁ ପଖାଳକୁ ଆଉ କଣ ଆମ୍ବ। ଏମିତି କହିଥିବ ଆଉ ତ ଯାଉ ଭାତ।
ହୁଁ ଯାଉ କେବେ ଯାଉ ଖାଉଛ ନା ଖାଇନ?
ଖାଉଛି।
ଅ ମାନେ ଯାଉ କେମିତି କରନ୍ତି ଘରେ ଜାଣିଛ ନା ଜାଣିନ?
ହୁଁ ଜାଣିଛି ଜାଣିଛି।
ଆଚ୍ଛା ଘରେ ମାନେ ଡେଲି ହୁଏ ନା କେବେ କେବେ ହୁଏ?
ଏ କେବେ କେବେ ଆଉ ଖରା ଦିନ ଚାଲିଛି ତ ଏବେ ହଉଛି ଆଉ।
ଓହୋ। ତ ଯାଉ ସହିତ ଆଉ କଣ ମାନେ ଯେମିତି ଭାତ ସହିତ ଆମର ପଖାଳ ଭାତ କୁ ଆମର ଶାଗ ଭଜା ଖାଉ, ସେମିତି ଯାଉ ସହିତ ତମେ କଣ ଖାଇବାକୁ ଭଲ ପାଅ?
ଯାଉ ସାହିତ ସେମିତି କିଛି ନହିଁ ଖାଲି ଯାଉ ବଲେ ଖାଇ ହେଇ ଯାଉଛି।
ଆଚ୍ଛା ମତେ ତ ଯାଉ ମାନେ ଆମ ଘରେ ଯୋଉ ଯାଉ ହୁଏ ଯାଉ ସହିତ ତ ମୁଁ ଚିନି ଘେନି ଖାଏ ଖାଲି ଯାଉ ଖାଇପାରେନି। ଆଉ ଦହି ପଖାଳ କେବେ ଖାଇଛ?
ହଁ।
ଅ ଆଚ୍ଛା ଦହି ପଖାଳ ଖାଇଛ?
ହଁ ଖାଇଛି।
ଅ ମାନେ ଦହି ପଖାଳରେ କଣ କଣ ପକେଇକି ଖାଅ?
ଦହି ପଖାଳରେ ଫୁଟଣ ପକେଇକି ଖାଉଛୁ ଆଉ ଲୁଣ ଫୁଟଣ ଏମିତି ଆଉ।
ଆଛା ଅ ଦହିପଖାଳରେ ମର୍ଚ ମନ୍ଥନୀ।
ହଁ ଫୁଟଣରେ ପକାଇ ଖାଉଛି ନା।
ଆଛା ଆଉ ବାକି ମାନେ ତମକୁ ଆଉ କଣ କଣ ଖାଇବା ଭଲ ଲାଗେ? ବାହାର ଜିନିଷ କଣ କଣ ଖାଇବା ପାଇଁ ଭଲ ଲାଗେ? ଅ କଣ କଣ?
ଫାଷ୍ଟ ଫୁଡ ରେ ପିଜା ବର୍ଗର।
ଆଛା, ଆଉ?
ଆଉ କୋଲ୍ଡ କଫି। । ଆଉ ଆଉ ସେମିତି କିଛି ନାହିଁ ଆଉ। ଚିକେନ ପକୋଡା, ଚାଉମିିନ ଆଜ୍ଞା ଆଜ୍ଞା ଗାଉଛି।
ଅ କ କଣ କଣ ଆସୁଛି।
ହୁଁ ଯାହା କହିବେ ଆଉ।
ମାନେ ଘରେ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
ଘରେ ଭାତ ବନେଇଛି, ଡାଲି ବନେଇଛି, ଭଜା ହେଲେ ବନେଇଛି, ଚିକେନ ତରକାରୀ ହେଲେ ବନେଇଛି।
ହୁଁ ଚିକେନ ବିରିୟାନୀ ଆସୁଛି?
ହଁ ସେମିତି ଏବେ ଟ୍ରାଏ କରଛି ଆଉ।
ତ ଚିକେନ ବିରିୟାନୀ କେମିତି କରାହେଉଛି କହିଲା ଟିକେ?
ଚିକେନ ବିରିୟାନୀକି ଆଉ ଫାଷ୍ଟ ଆମେ ଚାଉଳକୁ ଧୋଇକିରି ସିଝେ ଦବା ଫାଷ୍ଟ। ତାପରେ ସେଟାକୁ ଚାଉଳକୁ କାଢିଦବା।
ହୁଁ।
କାଢି ସାରିଲା ପରେ ଆଉ ଥରେ ଚିକେନ ଟା କୁ ଟିକେ କଷା କଷି କରିବା।
ହଁ।
ଚିକେନ ଟା କଷି ସାରିଲା ପରେ ଆଉ ଥରେ ଚିକେନ ଟାକୁ ହେଲେ ଅଲ ଅଲଗା ତାକୁ କାଢ଼ିଦବା। କାଢିକିରି ଆଉ ଥରେ ତେଲ ପକେଇକିରି ତାହେରେ ଯାହା ମାନେ ଫୁଟଣ ହେରା ପକେଇବା।
ହୁଁ
ତେଜପତ୍ର ସେ ଛାଲି ସେଇ କଣ ମୋ
ହଁ ଅନାସୀ ଫୁଲ ଅନାସୀ ଫୁଲ ହଁ ଛାଲି ହଁ ତାପରେ।
ସେଗୁଡା ପକେଇକରି ଫାଷ୍ଟ ଫୁଟେଇବା ସେମା
ହଁ
ତାପରେ ଯାଇକିରି କଣ କରିବା ତାପରେ ପିଆଜ ଟିକେ ପକେଇବା ପିଆଜ ଟା ଭାଜିବା
ହଁ
ତାପରେ ଆଉ କଣ କରିବା ତାପରେ ତ ଭାତ ପକେଇବା ତାପରେ ମଝିରେ ମଝିରେ ରେ ଚିକେନ କଷା ଟାକୁ ପକେଇବା।
ହ ମାନେ ଭାତ ମଝିରେ ଚିକେନ କଷା ତାପରେ ଭାତ ତାପରେ ଚିକେନ କଷା। ହଁ
ତାପରେ ଯାଇକିରି ଆଉ ଥରେ କଣ ଉପର ଆଡେ ଯଦି ଆମେ ଯଦି ଚୁଲିରେ ବନଉଥିବା ହେଲେ। ଉପରେ ଅଙ୍ଗାର ରଖିବା। ସେ ଉପରେ ଢାଙ୍କୁଣି ଘୋଡେଇକିରି।
ହଁ
ଆଉ ଯଦି ଗ୍ୟାସରେ କରୁଥିବ ହେଲେ ଖାଲି ସେମିତିଆ ରଖିଲେ ହେଲେ ହେଇଯିବ।
ହଁ ମୁଁ ଶୁଣିଥିଲି କଣ ଢାଙ୍କୁଣୀ ଘୋଡେଇ ସାରିଲା ପରେ ଯଦି ଗ୍ୟାସ କରିଥିବ ଅଟା ଦଳିକି ତା ସାଇଡ ରେ ଦିଆ ହଉଛି।
ସାଇଟ ରେ ହଁ ସେଇଟା ଦେଲେ ହବ ନଦେଲେ ହବ।
ଆଚ୍ଛା ଆଉ ଆଉ କଣ କଣ ଘରେ ବନେଇଛ ଚିକେନ ତରକାରୀ ବନେଇଛ।
ହଁ
ଆଉ ପନିର ତରକାରୀ
ପନିର ହଁ
ପନିର ତରକାରୀ କେମିତି କରନ୍ତି।
ପନିର ତରକାରୀ କେମିତି କରନ୍ତି ଫାଷ୍ଟ ଜିରା ପକା ତେଲ ପକାନ୍ତି ତାପରେ ଜିରା ପକାନ୍ତି ତାପରେ ପିଆଜ ଟମାଟୋ ବାଜି ଦିଅନ୍ତି। ତାପରେ ଅଦା ରସୁଣ ପେଷ୍ଟ ବାା ପକେଇକି ମସଲା ମସଲି ସବୁ ପକା ହବ ମସଲା ମସଲି ପକା ହେଇସାରିଲ ସେଟା କଷା ହେଇଯିବ। କଷା ହେଇ ସାରିଲା ପରେ ତ ପନିର ଆଳୁ ଯୋଉଟା ଆମେ ଯୋଉ ଛାଣିଥିବା ସେଇଟା ସେଟାକୁ ପକେଇଦବା ତାହିଁରେ। ସେ କଷାରେ ପକେଇକିରି ଟିକେ କଷିକିରି ଆଉ ଥରେ ପାଣି ନାାଇଁ ଦା ହେଇଗଲା ତ ଚିକେନ ଏଇ କଣ ଆଉ ପନିର ତରକାରୀ ଆଉ।
ଆଛା ଆଉ। ଆଉ କଣ ଆଉ କଣ କଣ ଘରେ ମାନେ ଅ ମ୍ୟାଗି ଚାଉମିିନ ଆ ବାକି ମାନେ ଆମର ଘରେ ଖାଇବା ପାଇଁ ଏବେ ଖରା ଦିନ ଚାଲିଛି ନା ମାନେ ଅଧିକରେ କଣ କଣ ଖାଇବାକୁ ଭଲ
ପଡଚି
ଓଡସ କେମିତି କର?
ହାଁ
ଚୁଡ଼ା ପରିକା ମୁଁ ଶୁଣିଛି ପରା ଓଡସ୍। ଗୁ ଯେମିତି ଆମର ଚୁଡ଼ା ଉପମା କରନ୍ତି ସେଇ ଟାଇପ ର କରନ୍ତି ପରା।
ହଁ ହଁ କ୍ଷିରି ହେଲେ କରିଥିଲି ତାପରେ ଉପମା ହେଲେ କରିଥିଲ ଥିଲି ଆଜ୍ଞା ଭଲ ଲାଗୁଛି।
କିନ୍ତି କରୁଥିଲେ ଟିକେ କହିଲ?
ଖିରିଟା କ୍ଷୀରିଟା ଯେମିତି ଆମେ ଚାଉଳ କ୍ଷୀରି କରୁଛେ ସେଟା କ୍ଷୀରି ହେଲେ ସେମିତିଆ କରାହେବ।
ଆଉ ଉପମାଟା ହେଲେ ବି ହେମ ଉପମାଟା ଆମେ କରିଥିଲୁ ତେଲ ପକେଇଥିଲୁ ତାହିଁରେ ଜିରା ପକେଇଥିଲୁ। ହେଲେ ଫାଷ୍ଟ ଓଟସ ଗୁଡାକୁ ଭାଜି ଦେଇଥିଲୁ ଭାଜିକି ସେଇଟା ଅଲଗା ଜାଗାରେ କାଢି ଦେଇଥିଲୁ ତାପରେ ଜିରା ପକେଇଥିଲୁ ତା ତେଲ ପକେଇ ଜିରା ପକେଇଥିଲୁ ତାପରେ ପିଆଜ ଟମାଟୋ ଆଉ ଆଳୁ କାଟି ଦେଇଥିଲୁ
ଆଳୁ କାଟିି କି ସେଟା ଭାଜା ଭାଜି ଆଳୁ ସିଝିଲା ପରେ ପାଣି ପକେଇଦେଲୁ ସେଟାରେ
ହୁଁ
ମାନେ ଦେଇକରି ପାଣି ପକେଇଦେଲୁ ପାଣି ପକେଇକିରି ତାପରେ ଆଉ ଥିରେ ସେ ଓଟସ ଗୁଡ଼ାକୁ ବି ପକେଇଦେଲୁ। ତାପରେ କେତେ ସମୟ ପରେ ସିଝି ହେଇଗଲା ଓଟସ୍ ହେଇଗଲା ତ ରେଡି ଆଉ ଓଟସ ଉପମା ଆଉ। ତାପରେ ଓଟସରେ ଯୋଉ କନ୍ ଚା ଓଟସରେ ହେଲେ ଖାଇଥିଲୁ ସାଲ୍ ମାନେ କଦଳୀ ଆଉ ଆମ୍ବ ସେରା ପକେଇକିରି ବତୁରେଇକିରି ଖାଇଥିଲୁ
ଉଁ ହଁ ମାନେ କ୍ଷୀରରେ ପକେଇବି କି ଖାଉଛନ୍ତି ବି ନା ଓଟସ କୁ।
ହଁ ମାନେ ଆମେ କ୍ଷୀର ମତେ ତ କ୍ଷୀର ପସନ୍ଦ ନାହିଁ ଅମୁଲ ପକେଇଥିଲୁ ଆଉ।
ଆଚ୍ଛା କ୍ଷୀର ପସନ୍ଦ ନାହିଁ?
ନା
ଅ ହ ଆଉ ଦହି ବାଇଗଣ ପସନ୍ଦ ନା ନାଇଁ?
ଦହି ବାଇଗଣ ହଁ ଦହିି ବାଇଗଣ ସିମରେ ଫୁଟେଇ ଦବ ଦହି ବାଇଗଣ ଖାଇଦିଏ ଆଉ ଖାଲି ଦହି ହେଲେ ବି ମୋତେ ପସନ୍ଦ ନାହିଁ ଏତେ।
ଆଛା ଆଉ ହୁଁ ତ ଗରମ ଦିନ ଚାଲିଛି ମାନେ ଏଇ ହେଭି ହେଭି ଜିନିଷ ଖାଉଛ ନା କିଛି ନର୍ମାଲ ମାନେ ସ୍ଵାସ୍ତିକ ଖାଦ୍ୟ ଖାଉଛ?
ହୁଁ ବାହାରୁକୁ ଗଲେ ଏବେ ତ ସେମିତି ଫାଷ୍ଟ ଫୁଡ ଏବେ ଖାଇ ହଉନି ଖରା ଦିନ ଚାଲିଛି। ଚି ବୋଲି ଏଇନେ ଗଲେ କୋଉ କୋଡେ କୋଲଡ୍ରିଙ୍କସ୍ ଆଇସ୍କ୍ରିମ୍ ଆଉ ଏଇନେ ମିଶ୍ରୀ ପଣା ସେଟା ପିଇବା କଥା ଆଉ।
ହଁ ଏବେ ଗରମ ଚାଲିଛି ନା ତ ମାନେ ଖାଇବା ପାଇଁ ବି ଇଚ୍ଛା ହଉନି ଆମିଷ। ଆମିଷ ଖାଇଲେ ବି ପେଟ ଗରମ ହେଇକି ପେଟ ଖରାପ ହେଇଯାଉଛି। ଆଉ ତ ଥଣ୍ଡା ହିଁ ପିଇବାକୁ ଇଛା ହଉଛି ଯୋଉଠିିକି ଗଲେ।
ହୁଁ
ଆଉ ଘରେ ଅ ଘରେ ଆଇସ୍କ୍ରିମ୍ କେବେ କରିକି ଖାଇଛ କି ନାଇଁ?
ନାଇଁ ନାଇଁ ବାହାରୁ ଅଗା।
ହଁ ହଁ ଆଉ ଅ ଘରେ କଣ କେବେ କେବେ ଇଚ୍ଛା ହେଲେ ରୋଷେଇ କର ନା କେମ୍ ମାନେ ରୋଷେଇ ଉଁ କେମିତି ମାନେ ଯେହେତୁ ପୁଅପିଲା ତ କୋଉଥିପାଇଁ ରୋଷେଇ କର?
କେବେ କେବେ। କେବେ କେବେ କରେ ମାମା ଯେବେ ମାନେ ମାମା ଯେବେ ନଥିବେ ନହେଲେ ମାମାଙ୍କର ଦେହ ଖରାପ ଥିବ ସେତେବେଳେ ଆଉ।
ଓ ତାହେଲେ ମାମା ବାହାରକୁ ଗଲେ ନହେଲେ ଦେହ ଖରାପ ହେଲେ ତମେ ରୋଷେଇ କର।
ହଁ।
ତ ଆଉ ସାଙ୍ଗସାଥି ସହିତ ଯଦି ଗେଟଟୁ ଗେଦର ନହେଲେ ଭୋଜି ଭାତ ଏଇସବୁରେ ବି ତ ରାନ୍ଧି ଦଉଥିବ?
ହଁ ମିଶିକି ରାନ୍ଧୁଛୁ ଆଉ ସାଙ୍ଗସାଥି ହେଲେ ଆଉ।
ଓହୋ ଉଁ ଆଉ ମ୍ୟାଗି ପାସ୍ତା ଏସବୁ ଭଲ କି ନାଇଁ?
ହଁ ସେରା ମୋର ଫେବରେଟ୍ ପାସ୍ତା।
ହଁ କିନ୍ତୁ ଏଇ ସବୁ ଜିନିଷ ଅଧିକ ଖାଇବା ଦ୍ଵାରା ଆମ ଦେହ ବି ଖରାପ ହୋଇଥାଏ।
ଖରାପ ହୁଏ ହଁ ମଇଦାରେ ହୋଇଥାଏ ତ ସେଡ଼ା।
ହଁ ଏଇ ଖାଇବା ମାନେ ଯେହେତୁ ସବୁବେଳେ ଗୋଟେ ପ୍ରକାର ଖାଦ୍ୟ ଖାଇ ହୁଏନି ଖାଇବା କିନ୍ତୁ ଦେହକୁ ମାନେ ଦେହ ପାଇଁ ଯେତିକି ଦରକାର ସେଇ ଖାଦ୍ୟ ସେତିକି ଖାଇବା। ତ ଆମର ଟାଇମ ହେଇଯାଇଛି ମୁଁ ଏବେ କଲ ରଖୁଚି।
ଆଜ୍ଞା।